ହାଲୋ।
ହ୍ୟାଲୋ।
ହମ୍, ଅଁ, ଦିଦି ଦିଦି କୁହ।
ହୁଁ, କାଇଁ ଦେବେ। ଆମର ସ୍କୁଲ୍ ଲାଇଫ୍ ର ଗୋଟେ ଅଲଗା ଟାଇପ୍ ର ପରିବେଶ ଥିଲା। ମାନେ ସବୁ ଡରିକି ତ ରୁହନ୍ତି। ସେମିତି ରାଗିକି କହିଦେବେ ଇଏ କରିବେ। ଆମର ଗୋଟେ ସେୟା ଥିଲା ନା ନାଇଁ ଏବେ ଆମଠୁ ଆମେ ଆମ ବଡ ପ୍ରତି ବିଷୟ ଭାବୁଥିଲ। ତୋମେ ମାନେ ବି ସେମିତି କିଛି ଭାବୁଥିଲ ବଡ
କେନ୍ତି ହେଲୁ ହଁ।
ହଁ କିନ୍ତୁ ଏଇ ଯୋଉ କଲେଜେ ଆସିବା ପରେ ଏଇ ସବୁ ଆଉ କିଛି ସିନ୍ତି ନାହିଁ ସେଇ ଆମଠୁ ଆମ ବଡମାନେ ବି ଆ ଆ ମାନେ ଆମେମାନେ ଆମ ବଡମାନଙ୍କ ସହିତ ଯେନ୍ତି ମିଶିଥିଲୁ ଆମଠୁ ଆମ ସାନମାନେ ବି ପୁରା ସେମିତି ହିଁ ମାନେ ଏ ପୁଅଯାକ ତ ଭାଇ ଦିଦି ପ୍ରଣାମ ଦିଦି ମୁଣ୍ଡିଆ ମାରୁଚି। ସିଏ ଦିଦି ଭାଇ ଦିଦି ଦିଦି ଦେ ବଢିଆ ଖୁସି ଲାଗୁଛି କଣ ଟିକେ ଭଲ ମନ୍ଦ ବି ହେଇଥିବ କିଏ କୁଆଡେ ଯିବାର ଥିବ ଦିଦି ତମେ ଆଇଲନି ଦିଦି ତମେ ପଚାରିଲନି କିଏ ଦି ତମେ ଇଏ ଗଲନି ମୁଁ ଗୋଟେ ଭଲ ଲାଗେ ସେଇ ସବୁ ସମ୍ନାନ ଭାଇ ଯୋଉଠି ବି ଦେଖିବେ ସିଏ ସୌମ୍ୟ ହଉ ହିମାଂଶୁ ତୁ ହଉ କି ସେଇ ଯୋଉ କଣ ତା ନା ଅଭି ନା ସ୍ଵାଗତ ଏମାନେ ଭାଇ ଚା ଭାଇ ମୁଁ କହୁଛି ନିଜ ଭାଇ ଥିଲେ ମାନେ ଇନ୍ତି ହେଇଥାନ୍ତେ। ବଢିଆ ଛୁଆଯାକ ହୁଁ। ହଁ ସବୁଯାକ ମାନେ ଆ ତାଙ୍କ ବେବହାର ଯେମିତି ଶିଷ୍ଟାଚାର ସବୁ।
ଆମ ଡିପାର୍ଟମେଣ୍ଟର ଆମ କ୍ଲାସମେଟ୍ ସହିତ ମୁଁ ବଢିଆ ମିଶୁଚି ସମସ୍ତେ ବଢିଆ। ସେଇ ପୁରା ସିଏ ମତେ ପୁରା ସେ ସାନ ଭଉଣୀ ଭଳିଆ ଟ୍ରିଟ୍ କରୁଛନ୍ତି ସବୁ।
ହଁ ଆମର ବି ସେୟା ଥିଲେ ବଡଯାକ ଆମର ଅ ବଡମାନେ ଏମତି ଦିଦିମାନେ ଅଳ୍ପ କିଛି ଜଣଙ୍କ ସହିତ ମିଶଥିଲି କିନ୍ତୁ ଭାଇଯାକ ସବୁ ଏଇଆ ଭଲ ଥିଲେ।
ହୁଁ ଆମ ପୁଅ ଉଁ ନାଇଁ ନାଇଁ ଆମର ଜୁନିଅରମାନେ ଆମଠୁ ଯିଏ ସାନ ଅଛନ୍ତି ସେମାନେ ପୁଅମାନେ ଏତେ କାହିଁ ମୁଁ ଜାଣିନି ମିଶିବାଟା କିନ୍ତୁ ଝିଅମାନେ ବଢିଆ ଇ ବଢିଆ ଯାକ ପୁରା।
ହଁ ଆମଠୁ ଏମାନଙ୍କ କ୍ଲାସରେ ଝିଅମାନଙ୍କୁ ମୁଁ କାହାକୁ ଏତେ ଚିହ୍ନିନି ମୁଁ ଖାଲି ତତେ ଚିହ୍ନିଚି। ଆଉ କ ତମମାନେ ସ୍କୁଲର ପିଲାମାନଙ୍କୁ ଚିହ୍ନଛି ଆଉ ଯାହା ବିିନିକୁୁ ଗୋଟେ ଚିହ୍ନଛି। ଆଉ ଲତା ଏମାନଙ୍କୁ ଯେ ଲତା ହେରିକା ସହିତ ମୋର ଏତେ ଇଏ ନାଇଁ।
ନାଇଁ ନାଇଁ ସିଏ ସିଏ ତ କଥା ହବାର ନାହିଁ ଆସିକି ଆଉ ଆମେ ବି ବିନି ନାଇଁ ବିନି ବି ଗୋଟେ ବଢିଆ ପିଲା ସେମାନେ ସାଙ୍ଗେ ମିଶି ଯାଉଚି ଯାହା ସହିତ।
ହଁ ବୋହୁତ ହି ବଢିଆ ଛୁଆଟା ମୁଁ କହିଲି ପା ବିନି ଭଳିଆ ପିଲାଟାକୁ ମୁଁ ଅ ଦେଖିନଥିଲି।
ସତରେ ମାନେ ବୋହୁତ ମିଶାଣିଆ ସିଏ ଗୋଟେ।
ମିଶାଣିଆ କଥାବାର୍ତ୍ତା ବେବହାର ବି ବୋହୁତ ବଢିଆ ହଁ। ବଢିଆ ଛୁଆଟା ନିରୀହଟା ଆଉ। ମାନେ ହଁ ସେ ଯୋଉ ଗାଁରୁ ଆସିନାଆନ୍ତି ଯୋଉ ନଥାଏ ଗାଁରେ ଯୋଉ ଥାଏ ଗୋଟେ ମାନେ ନୀ ରିହ ଇଏ ଯାକ ବେ ତି ଯାକ ସେମାନେ ହିଁ ଅଧିକ ଠକି ହେବାର ହଁ। ଏବେ ଦେଖେ ଯୋଉ ପରିବା ଦୋକ୍ ହଁ ଏବେ ଆମେ ଯୋଉ ପରିବା ଫରିବା କିଣି ଯାଉଚେ ସ ସକାଳୁ ସକାଳୁ ଯୋଉ ବୁଢା ବାପା ମା ମାନେ ବି ଯୋଉ ପରିବା ଆସିଥାନ୍ତି ସେମାନେ ଆମେ କହିଆ ହଁ ହଁ ବେ ବାପା କଣ ଏଇଟା ଏତିକିରେ ଦଉଚ ଦଶ ଟଙ୍କାରେ ଦଉନ ପନ୍ଦର ଟଙ୍କା ତମ ନାତୁଣୀ ଟାଇପର ହେବି ବେଲେ ହସିକିନା ଦେଇଦିଅନ୍ ନିକି ନାଇ ସେମାନେ ହଁ ଜାଣନ୍ତିନି ନା ଆ ହଁ। ‌
ସେଥିପାଇଁ ତାଙ୍କ୍ ଆମ ଯିଏ ବି ଆମ୍ ତା ସହିତ କଥା ହେବେ ତା ଆଁ ଦେଖିବ ସିଏ ବୋହୁତ ବ ବଢିଆ ଲାଗେ ତାଙ୍କୁ।
ମାନେ ସିଏ ସମସ୍ତଙ୍କ ସହିତ ଯୋଉ କଥା କରୁଛି ମତେ ସତେରେ ତା କଥାବାର୍ତ୍ତା ବହୁତ ହି ବଢିଆ ଲାଗୁଛି। କେବେ ବି ଏମତି ଇ ନାହିଁ। ହଁ।
ଯଦି ମୁଁ ମିଶିବି କହିଲେ, ମତେ ଟିକେ ସମୟ ଲାଗେ। କାହା ସହିତ ମିଶିବା ପାଇଁ କିନ୍ତୁ ସିଏ ପୁରା ଏତେ ମିଶି ଯାଇଛି। ଯେ ପୁରା ଆଉ
ହଁ।
ମତେ ଲାଗୁଛି। ପିଲା ଯେମିତି ପୁରା ସ୍କୁଲର ହିଁ ସାଙ୍ଗ।
ହଁ ବା।
ତ ସ୍କୁଲ ସାଙ୍ଗ କଥାହଉଛନ୍ତି ବା ସେମିତି।
ସେଇଆ ବଢଆ ଛୁଆଟା ସେ ଗୋଟେ
ହଁ।
ହ ସେୟା ମତେ ତାକୁ ଦେଖିଲେ ଏଇ ଯୋଉ ମାନେ ମୁଁ ତ ଭାବେ ଦୋକାନକୁ ପରିବା ଦୋକାନକୁ ଯାଇଥିବି ହେଲା। ମୁଁ କେବେ ଗୋଟେ କଣ ଗୋଟେ କିଣିଥିବି। ସେମାନଙ୍କ ଠାରୁ କିଣିଲେ ମତେ ଟିକିଏ ନିଜକୁ ବା ଧେ ହେଲା। ଖରାପ ଲାଗେ। ସେ ଆଉ ଗୋଟେ ଆମେ ଯୋଉ। ଏମିତି ସାଧାରଣ ପରିବା ଦୋକାନରୁ କିଛି ବି ଆଣୁଛେ। ସେ କଣ ପାଞ୍ଚ ଟଙ୍କା ହେଲେ କାଟିବନି। ନାଇଁ ଯେତିକି ସେତିକିରେ ଦିଅ। ଏମାନେ ଦଶ, ପନ୍ଦର ମାନେ କାଟିଦେଲେ ହେଲେ ହସିକିନା ଦେଇଦେବେ। କହିବେ ହଁ ମା ନେ ତ-ହଁ-ହଁ-ମା ନିଅ ଚାଖିକି ଆସିବୁ। ମୁଁ କହିବି ହଁ ମା ଆଜି ଦେଇଥା ଆମ୍ବଟା। ମୁଁ ଦେଖ ଭଲ ଲାଗିଲେ ହି ଆଉ ଥରେ ଆ ତମ ଠାରୁ ନେବି। କେମିତି କହିଲେ ହଉ ନେ ଯଦି ଭଲ ନ ଲାଗିବ ତୁ ଆସିକି ମତେ କହିବୁ ଇଏ କରିବୁ ବଢିଆ ସେ ଆଉ କଥାବାର୍ତ୍ତା ତାଙ୍କୁ ଦୋକାନୁ ଗୋଟେ ଥାଏ ଗୋଟେ ମିରି ଗୋଟେ ସେମାନଙ୍କଠୁ ମତେ ଅ ମାନେ କାଟିବାକୁ ବି ଖରାପ ଲାଗେ।
ହଁ, ନାଇଁ ସେମାନେ ସେମିତି ଲୋକ ଆଉ କଣ କରିବା ହୁଁ।
କହ ସେଇଆ। ବଟ୍ ଆମେ ମାନେ ସେମାନଙ୍କୁଠୁ ହିଁ କଣ ପେଟ କାଟିକି ଚଳୁଛେ କହିଲେ।
ହୁଁ ତାଙ୍କ ପେଟ କାଟିକି ଚଳୁଛେ ଆଉ।
ହଁ ଏତେ ଦୂରରୁ ଆସନ୍ତି ଅଟୋ ଭଡା କରିକିନା କେତେ କଷ୍ଟରେ? କେତେ ବୁଢା ହେବ ମୁଁ ଦେଖିଛି ଏମିତି ଚାଲି ପାରୁନଥିବେ। ପାଦରେ ଚପଲ ପିନ୍ଧି ନଥିବେ, ଭାଇ କେତେ ଏମିତି ବୋଝେଇ ବୋଝେଇ ଟୋକେଇ ଇଏ କରି କରିକିନା ଆସୁଥିବେ। ନଇଁ ନଇଁ କିନା ବିକୁଥିବେ, ହଁ। କାରଣ ମୁଁ ସକାଳୁ ସକାଳୁ ଟିୟୁସନ ଯାଉଛି ଆସୁଛିି ନା?
ହଁ।
ସେମାନେ ସେଇ ଟାଇମ୍ ରେ ଓହ୍ଲାନ୍ତି ଇଏ କରନ୍ତି ହୁ ଆଉ
ଆମର କଣ ଛକ ପାଖରେ ଘର ତ ମୁଁ ବି ଦେଖିଛି ଆସ
ଦେଖିଛ ହଁ ସେଇଆ। ଆଉ ତୁ ବି ପରିବା ଫରିବା କିଣୁଥିବୁ ନଉଥିବୁ ଇଏ କରୁଥିବୁ, ସେଇଆ।
ନାଇଁ ପରିବା ତ ମୁଁ ଆଣୁନି କେବେ, ହଁ ଆଗୁରୁ ଗଲେ ଆଣୁଥିଲି। ହୁଁ
ଅହ।
ହୁଁ, ଆଉ କଣ ରୋଷେଇ ହେଇଛି?
ତ ରୋଷେଇ ଇ କଣ ଏବେ ରୁଟି ହବ ଆଉ ତା ସହିତ ସନ୍ତୁଳା ଆଉ। ଆଉ ଗୋଟେ ସେ ନଡିଆ ବିସ୍କିଟ୍ ଟେ ହେଇଛି। ନାଇଁଲୋ ଏବେ ବାର୍ ଦିନି ଯାକ ଆଉ ଖାଇବୁନି ଭାତ।
କାହିଁକି?
ମଲା ଘର ହେଇଯାଇଛି ମୁତ୍ରିକା ବସବାସ ଦଉଛୁ ତୁ ହୁ-ହୁ।
ଓ ହୋ।
ହାଁ ନାଇଁ ଖାଆ। ଆଉ ଟିକେ ମିଠା ଥାନ୍ତା ଏ ନାଳି ଟା। ନା ଖାଉନୁ। ଉଁ ଏ ଆମର ମୁ
ହଁ ହଁ।
ମୁତ୍ରିକିଆ ହେଇଯାଇଛି ଯେ, କାଲିଠୁ ହଁ।
ଓହୋ।
ସେଇଆ ବା କାଲିଠୁ ଉଁ ଇଏ ଖବର ଆସିଲା ତ। ଆଉ ରାତିରେ ଏବେ ଭାତ ଖିଆ ହବନି ଆଉ।
ହଁ ଓହୋ ଏମିତି କିଏ ମରିଯାଇଥିଲେ ତମ ପଟେ କଣ ରାତିରେ ଭାତ ଖାଆନ୍ତିନି?
ନା ନିଜ ଘରର କି ନିଜ ବଂଶରେ ହେଇଥିଲେ ଖାଇବନି। ଏମିତି ଦୂର ସମ୍ପର୍କୀୟ ଇଏ ସିଏ ହେଇଥିଲେ ଏମାନେ ଦୂର ସମ୍ପର୍କୀୟ କଣ ବଉଁଶ ତ ବଲେ ତ ଆମେ ଖାଇବୁନି ଆଉ, ଦୂର ସମ୍ପ ସମ୍ପର୍କ ବଲେ ଆଉ କଣ ହଁ ଆମ ଘରେ ଯିଏ ବି ମଲେ ବଉଁଶର ହେଇଥିବ ବେଲେ ଆମେ ଖାଇବୁନି।
ହୁଁ ଆମର ସେମିତି ନାଇଁ ଆମର ଛଣା ଛଣି ଖାଉନାହାନ୍ତି ଆମ ବଂଶରେ କିଏ ମଲେ। ଏମିତି ଆମର ଅଛି।
ଛଣା ହବନି, ଫୁଟା ହବନି ହାଁ। ହଁ ଏମିତି ଆଉ, ବହୁତ୍ ସାରା ଅଛି।
ସେଇଟା ନିଜ ଘର ଲୋକ କିଏ ଗୋଟେ ଅଁ ମଲେ ଫୁଟା ଫୁଟି କରନ୍ତିନି ବୋଲି ମୁଁ ଜାଣିଛି।
ସେଇଆ। ଏଇଟା ଟିକେ ଦୂର ସମ୍ପର୍କ ତ ଆମର ଏବେ ହେଇଯାଉଛି, ଯେହେତୁ ଆମେ ଗାଁ ବାହାରେ ବି ରହିଲୁ। ଗାଁରେ ରହିଥିଲେ ଏସବୁ ଆଉ ହୁଅନ୍ତାନି। ଏଇଟା ବହୁତ ଟିକେ ଛାଡୁଛି ତ ସେଥିପାଇଁ ଏବେ ଆମେ ହେଲେ ଫୁଟା ଫୁଟି ଇଏ ସିଏ କରିକି ଖାଇଦଉଛୁ। କିନ୍ତୁ ୟା ଆଗରୁ ଏବେ ଗୋଟେ ଘରେ ହେଇଥିଲା ଆମର ଆ ଆମର ହିଁ ଗୋଟେ ଦଦାଙ୍କର ପୁଅଟେ ହେବେ ହାଁ ତ ତାଙ୍କ ବେଳେ କହୁଥିଲା ନା ହଁ ସେଇ ବାର ଦିନ ଯାକ ଫୁଟା ହେଲାନି କି କିଛି ବି ଆଉ ହେଲାନି। ଛଣାଛଣି ନାହିଁ କି କିଛି ବି ନାହିଁ ତ ଆଉ।
ହଁ ହେଲା ନିଜ ଲୋକ ଆଉ କଣ କରିବା।
ହଁ, ଘରଟା ଆଉ ମାନିବାକୁ ପଡିବ ଆଉ।
ହଁ।
ହୁଁ।
ଆମର ବି ପୁରା ବାର ଦିନରେ ସବୁ କେତେ ଇଏ କରିବାକୁ ପଡୁଛି। ନାଇ ଆମର ଏଗାର ଦିନ ଦିନ ସବୁ ସ ଇଏ କରିଦଉଥିଲୁ।
ହଁ, ଆମର ବି ଏଗାର ଦିନରେ ସବୁ ସଫା ହେଇଯିବ, ବାର ଦିନରେ ଏଇ ଯୋଉ ଇଏ ପାଣି ଟା ପଡିବ। ଆମର ଏଗାର ଦିନରେ ପୂଜା ହଉଛି। ହଁ, ଏଗାର ଦିନରେ ଆମ ଶାନ୍ତି ପାଣି ପଡିଯାଉଛି।
ହଁ, ଆମର ବି। ସେ କଣ ଆମର ଘିଅ ଖାଉଛନ୍ତି କଣ ଏମିତି ଗୋଟେ ଅଛି।
ହଁ।
କାର କଣ ଆଉ।
ହଁ, କୋଉ ସାଇଡରେ କେମତି ଆଉ ଆମ ଗଞ୍ଜାମଟା ଯେହେତୁ ଆମ ଗଞ୍ଜାମରେ ତ ଜାଣୁଥିବୁ କେତିକି କଣ ରହୁଛି।
ହଁ ଜାଣିଛି ଜାଣିଛି। ବୋହୁତ୍ ତମର ପାଳ ପାଳି ପାଳ ପାଳି, ନାଇଁକି
ସେଇଆ ଆମେ ଆହୁରି ଗାଁରେ ରହୁନୁ, ଏଇଠି ବୋଲି ଆମେ ମାନେ କେତେ କଣ ଇଏ ହେଇଯାଉଛି। ଗାଁରେ ରହିଥିଲେ ତ ଭୋକ ଉପାସରେ ମରି ଯାଇଥାନ୍ତେ। ସେ ମଲା ଘର ବୋଲେ ଅ ଯେହେତୁ ବଉଶର ଯାହାଘର ଏ ସେ ଯୋଉ କର୍ମ ଚାଲିଥିବ ତାଙ୍କଘରେ ଖାଇବ ଇଏ କରିବ ଭାଇ କେ ତେ କଣ ଦିନ ତିନିଟାକୁ ଥରେ ଖାଇବ।
ମାସରେ ଯାହା ଜଳଖିଆ ଇଏ ସିଏ ଖାଇକି ରହିବ। ବୋହୁତ୍
ନାଇଁ ସତ ନାଇଁ ଗାଁ ଗହଳି ଟିକେ କଷ୍ଟ ଆଗା ରହିଲେ ନା।
ସେଇଆ ପରା।
ହୁଁ।
ଆଉ କଣ ତୋ ରୁଟି କରା ସରିଗଲା? ରୁଟି ବନେଇବା ସରିଗଲା?
ନା ସେ ସରିନି।
ଆଚ୍ଛା।
କୋଡିଏଟା ଖଣ୍ଡେ କୋଡିଏ ପଚିଶିଟା ବେଲି ଦେଇଥିଲି।
ବାପରେ।
ହଁ ବେଲିକି ସେକି ସାରିଲିଣି।
ଏ ଭାଇ ଏତେ ଯ ଏତେ ତୁ ଇଏ ଅଛୁ? ଜଲ୍ଦୀ ଜଲ୍ଦୀ କରି ଦଉଛୁ।
ମୋର ଅଟା ଚକ୍ ଟିବା ପାଞ୍ଚ ମିନିଟ୍ ଦଶ ମିନିଟ୍ ଟିକେ ଅଧିକ ହେଇଥିଲା ଆଉ ଟିକେ ଟାଇମ୍ ଲାଗୁଛି। ଆଉ ରୁ ରୁଟି ବେଲା ବେଲି ବି ମୁଁ ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ। ମୋର ଅଭ୍ୟାସ ହେଇଗଲାଣି।
ଅଁ ହଁ।
ମୁଁ କଣ ନାଇନ୍ଥ ଟେନ୍ଥରୁ ମୋର ମୋର ଅ କାମ ହେଲା ରାତିର କାମ ମୁଁ ରୁଟି କରିବି ସେକିବି। ଫାଷ୍ଟ ହବ ହବ ସେଭେନ୍ ଡେଟ ବେଳକୁ ରୁଟି ବେଲି ଦୋଉ ଥିଲି ଖାଲି।
ଆଛା।
ତା ପରେ ପରେ ଏବେ ଏବେ ଏବେ ମାନେ ଯୋଉ ଟେଥ -ଟେଥ ହେଲା ତା ପରେରେ ପରେ ବୋଲିି ସେଖି ଦଉଛି ମୋନିତିି
ଆଛା ମାନେ ତୁ ସେ ଯୋଉ ରୁଟି ବେଲୁଛୁ ମାନେ ତୁ ଏମିତି ବେଲଣରେ ବେଲୁୁ ଛୁ ସେ ରୁଟି ଟା ଅଟୋମେଟିକ ନିଜେ ନିଜେ ବୁଲୁଚ ନା ତୁ ଗୋଲ ଏମିତି ବୁଲିବାକୁ ପଡୁଛିି?
ବେଲୁଛି ଗ୍ୟାସ୍ ରେ ସେକୁଛି ନା ତମେ
ନାଇଁ ନାଇଁ କାଟିକି କରେ ତୁ ହଁ ହଉ।